ଏତେ ଦି କଥା ମନେ ପଡ଼ିଲା।
ଆରେ ନା ନା ଏତେ ଦିନ ପରେ କଣ ଆପଣ ତ ନିଜେ ଆପଣ କିଛି ଆପଣଙ୍କ ସତରେ ମୁଣ୍ଡ ଦୋଷ ଅଛି ତେବେ ଆଉ ଆପଣ ବା ମୋ ସହ କାଲି ଭୋଜିକୁ ଯାଇକରି ଆସିଥିଲେ ଆପଣ କଣ ଭୁଲି ଗଲେ?
ହଁ ଭୋଜ ତ ମୁଁ ମତେ ଆପଣଙ୍କ ପିତାସ୍ରି ଡାକିଥିଲେ ଆପଣ କଣ ମତେ ଭୋଜକୁ ଡାକିଥିଲେ କି?
ମୁଁ ଡାକିବାରୁ ହିଁ ଆପଣ ମୋ ପିତା ସହ ଗଲେ ନା।
ନାଇଁ ନାଇଁ ସେମିତି ହେବନି ଆପଣଙ୍କ କଥା କଣ ଆପଣଙ୍କ ଘରେ ଚାଲେ ଯାହା ଆପଣଙ୍କ ପିତାମାତା କହି
ଇଏ କିପରି କଥା ଆପଣ କହୁଛନ୍ତି ଛାଡନ୍ତୁ ମୁଁ କଣ ବା କହିବି ଆଉ ମୋତେ କହିବାକୁ ହିଁ କିଛି ଇଚ୍ଛା ହେଉନାହିଁ ଏସବୁ କଥା ଶୁଣିକରି।
ଆପଣ କହିିବି ପାରିବେନି ଆଉ ଛାଡ଼ନ୍ତୁ ଆଉ କୁହନ୍ତୁ ଆପଣ ଯେହେତୁ ମୋତେ କରିଛନ୍ତି କଲ୍ ଆପଣ କୁହନ୍ତୁ ହଁ କାଲି ଭୋଜି ବିଷୟରେ ପଚାରୁଥିଲ ବୋଧ ହୁଏ?
ହଁ କାଲି ଭୋଜି ବିଷୟରେ ପଚାରୁଥିଲି କଣ କି ଆମର ମାନେ ପଚାରୁଥିଲେ କିନ୍ତୁ ଆପଣ ତ ସେତେବେଳେ ଆପଣ ଡେରି ହେଲା ଆପଣ ପଳେଇଲେ ତେଣୁ ଆଉ କିଛି ମୁଁ ପଚାରି ପାରିଲି ନାହିଁ।
ହଉ ଭୋଜି ବିଷୟରେ ତ କଥା ହେବା ପରେ ଆପଣ କୁହନ୍ତୁ ବର୍ତ୍ତମାନ କଣ କରୁଚନ୍ତି ଆଗ ତା ବିଷୟରେ କଥା କଥା ହେବା ପରେ କଥା ହେବା।
ଆଚ୍ଛା ହଉ ଠିକ୍ ଅଛି ସେଥିରେ କିଛି କଥା ନାହିଁ ମୁଁ ତ ଏବେ ଖାଇକ ଆସିଲି ଆଜି କିଛି କ ଅଳ୍ପ ଅଳ୍ପ ରୋଷେଇ ଆମର ହୋଇଥିଲାତ କି ଦେହ ଟିକିଏ ଭଲ ଲାଗିଲା ନାହିଁ ମୁଁ ଟିକେ ମୁଁ ଅଳ୍ପ ଖାଇଦ ପଳେଇ ଆସିଲି ଆଉ।
ଅଳ୍ପ ରୋଷେଇ କାହିଁକି ଏମିତି ଅଳ୍ପ ରୋଷେଇ ହେବାର କାରଣ ତ କିଛି ଥିବ?
କାରଣ ଏପରି ସମ୍ଭବ୍ୟତଃ ବେଶୀ କିଛି ନାହିଁ ଯେ କିନ୍ତୁ କହିବାକୁ ଗଲେ କଣ କହିଲେ ଆଜି ଟିକେ ଇଚ୍ଛା ନଥିଲା ଘରେ ଆଜି କାହାର ମାନେ ଭଲ ଟିକେ ରୋଷେଇ କରିବାକୁ ତେଣୁ ସେମାନେ ଆଉ କି କିଛି କଲ ମାନେ ଆଣିଲେନି ଆଉ।
ବୋଧହୁଏ ଆପଣଙ୍କ ମାତା କଥା କହୁଛନ୍ତି ହଁ ସିଏ ଆପଣଙ୍କ ପାଖରେ ଯ ଶୁଣୁଥିବେ ଆପଣଙ୍କୁ ପରେ ଦେଖନ୍ତୁ କାଳେ ମାଡ଼ ଖାଇବେ।
ନା ନା ସେପରି କିଛି କଥା ନାହିଁ ଆମ ଖାଦ୍ୟ ଯେତିକି ହୋଇଥିଲା ଅବଶ୍ୟ ଚଳିବ ମାନେ ଦୈନନ୍ଦିନ ଜୀବନ ଠାରୁ ବେଶୀ କମ୍ ଖାଦ୍ୟ ଥିଲା କିନ୍ତୁ ଚଳିବ ସେତିକି ତ ଖାଇବାକୁ କାହାକୁ କାହାକୁ ଦିନେ ମିଳୁନାହିଁ ଆମକୁ ତ ଯାହା ହଉ ମିଳୁଚି ନା ସେତିକି ତ ବଡ଼ କଥା।
ହଁ ବୋଧହୁଏ ଆପଣ ମୋ ବିଷୟରେ ପଚାରିବାକୁ ଭୁଲିଗଲେଣି ଆଉ ଛାଡ଼ କଣ ବା କହିବେ ଆପଣଙ୍କୁ?
ଆପଣଙ୍କ ବିଷୟରେ କଣ ଆପଣ ନିଜେ ଶଣିଲେ କହିବେ କି ପ୍ରୀତମ ବାବୁ ଆପଣ ଏତିି କମ୍ ଜିନିଷ ଖାଇଲେ କେମିତି କାରଣ ଆଜି ଆମର କେବଳ ସ୍ୱଳ୍ପ ପରିମାଣର ମାତ୍ର ସବୁ ଖାଦ୍ୟ ମାନେ ହୋଇଥିଲା ଯେ ମୋ ପେଟ ଜମା ପୁରିଲା ନାହିଁ ଏବେ ମଧ୍ୟ ମୋର ଭୋକରେ ପେଟ ଆଉଟ ପାଉଟ ହେଉଅଛି ଆପଣ ଜାଣିଚନ୍ତି କଣ କଣ ହୋଇଥିଲା ଆଜି ଆମର?
ଆପଣ ଛାଡ଼ନ୍ତୁ ମୁଁ ଶୁଣିବାକୁ ହିଁ ଚାହୁଁନି ଆପଣଙ୍କର କଣ ହେଇଥିଲେ କାରଣ ଆପଣ ମୋର ହାଲ୍ ଚାଲ୍ ବିଷୟରେ କିଛି ପଚାରିଲେ ନାହିଁ।
ଆପଣ ଏପଟେ ରାଗିଲା ଭଳି କାହିଁ ମତେ ଲାଗୁଚି ଆପଣ ଯେମିତି ମୋ ଉପରେ ରାଗୁଚନ୍ତି ବୋଲି।
ହଁ ମୁଁ ତ ରାଗିଚି କାରଣ ଆପଣ ସେମିତି ହିଁ କାମ କରୁଚନ୍ତି ଆପଣ କାମ ସାରିଲା ପରେ ତାକ୍ କୁ ଦେଇଦବା କଥା କିନ୍ତୁ ଆପଣ ଦଉନାହାନ୍ତି ମତେ ବି କାଲି ଦେଲେ ନାଇ ରାତିରେ।
କାରଣ ମୁଁ ତାହା ରଖିଥାଏ କି ମୁଁ ସବୁବେଳେ ଏକା ବଳେକରେ କରିସାରିଲା ପରେ ଯାଇକି ହିଁ ଏ ଏକାବେଳକେରେ ସବୁକିଛି ଯୋଗାଡ ଯୋଗାଡି କରିଦେବି ବୋଲି। କିନ୍ତୁ ଆପଣ ଖାଲି ଏପଟେ ତର ତର ହେଉଚନ୍ତି ଆଉ ପରେ ମୋରି ଉପରେ ରାଗୁଚନ୍ତି ଓ ଆ-ଆଉ କଣ ବା କହିବି।
ନାଇଁ ନାଇଁ ଆଗେ ଆପଣ ମୋ ସାଙ୍ଗେରେ ଆଜି ଯେତେବେଳେ ମୁଁ ଆପଣଙ୍କ ଘରକୁ ଯିବି ଆପଣ ସେ କାମଟା କରି ସାରିକି ସାଙ୍ଗେ ସାଙ୍ଗେ କରିଦେବେ ଠିକ୍ ଅଛି।
ଦେଖାଯାଉ ଆପଣ ଆଗରେ ଆସନ୍ତୁ ତାପରେ ମୋର କାମଟି ସରୁ ତାପରେ ମୁଁ ସେ ବିଷୟରେ ଭାବିବି।
ହଉ ଛାଡ଼ନ୍ତୁ ଆଉ କୁହନ୍ତୁ ଭୋଜି ବିଷୟରେ କଣ ପଚାରୁଥିଲେ ଖାଇବା କେମିତି ଲାଗିଲା ନା କଣ କିଛି?
ହଁ ସେ ଖାଇବା କିପରି ଲାଗୁଥିଲା କାଲି ତୁମର ବିନା ପିଆଜ, ରସୁଣ ଥିଲା ଖାଇବା ପାଇଁ ତେଣୁ ମୁଁ କାଲି ଗୁପଚୁପ୍ ଖାଇ ପାରିଲି ନାହିଁ ଯାହା ଫଳରେ କି ମୋ ମନଟି ବହୁତୁ ଦୁଃଖ ହେଲା।
ଖାଇବାକୁ ତ ଖୁବ୍ ସୁଆଦୁ ଲାଗୁଥିଲା। ଆଉ ମୁଁ ଆଉ ଆପଣଙ୍କୁ କଣ କହିବି କିନ୍ତୁ ମୁଁ ତ ଆପଣଙ୍କ ଭଳି ପିଆଜ, ରସୁ ଆପଣ ଖାଇବା ବନ୍ଦ୍ କରିନାହିଁ। ତ ମୁଁ ଆରାମ୍ ସେ ଖାଇଲି ସେମିତିରେ ଆଇଁଷ ଆମିଷ ଖାଦ୍ୟ ହୋଇଥିଲା ପୁରା ପେଟ ପେଟ ଫୁଲ୍ ହୋଇଗଲା।
ହଁ ହଁ ନିଶ୍ଚୟ ନିଶ୍ଚୟ ଆପଣ କଣ ମୋ ଭଳି କେବେ ହୋଇପାରିବେ କି ତେବେ ସେ କଥା ଛାଡନ୍ତୁ ଆପଣଙ୍କୁ ତ ଭଲ ଲାଗିଲା ସେତିକି ହିଁ ବହୁତ ଯଷ୍ଟ-ଯଥେଷ୍ଟ ବଡ କଥା ଅଟେ। ନା କଣ?
ହଁ ତା ବି ଠିକ୍ କଥା ଆଉ ଛାଡ଼ନ୍ତୁ ମୁଁ ଆପଣଙ୍କୁ କଣ କହିବି ଆପଣ ବି କଣ ମୋ ଭଳି ହୋଇପାରିବେ।
ମୁଁ ତ ହେବାକୁ ମଧ୍ୟ ଚାହୁଁନାହିଁ କାରଣ ମୁଁ ତ ଆମିଷ ଖାଉ ନାହିଁ ତେଣୁ ମୁଁ କାହିଁ ଚାହିଁବି
ନାହିଁ ମୁଁ ଦେଖିଚି ଆପଣ ଲୁଚି ଲୁଚି କରି ଖାଉଚନ୍ତି କିନ୍ତୁ ଆମ ସାମ୍ନାରେ କହୁନାହାଁନ୍ତି।
ନା ନା ସେପରି କିଛି କଥା ନାହିଁ ମୁଁ ଦି ବର୍ଷ ହେଲାଣି ଖାଇବା ବନ୍ଦ୍ କରିଦେଇଚି ଆପଣଙ୍କୁ ହୁଏତ କିଛି ଭୁଲ୍ ଭାଲ୍ ହୋଇଥିବ।
ହଁ ହଁ ହୋଇପାରିଥିବ କିଛି ମୁଁ ଆଉ କାହାକୁ ଦେଖିଥିବି ଲୁ ଚି ଖାଉଥିବାର ହଉ ଛାଡନ୍ତୁ -କାଲି ଜାଣିଚନ୍ତି କି ଆପଣ କାହାର ଭୋଜି ହେଉଥିଲା?
ଉଁ- ନା ତାହା ତ ମୁଁ ଜାଣିନାହିଁ କାଲି କାହାର ଭୋଜି ହଉଥିଲା କିନ୍ତୁ ମୋ ପିତାଙ୍କର ସାଙ୍ଗ କି କଣ ତାଙ୍କରି କାହାର ବୋଧ ହୁଏ ଭୋଜି ହଉଥିଲା।
ହଁ ହଁ ତାହା ବି ହୋଇଥିବ ସେଥିପାଇଁ ତ କହିଲି ଆପଣଙ୍କ ପିତାଙ୍କ ଦ୍ବାର ରୁ ଆମେ ଗଲେ ଖାଲି ଭୋଜି ଖାଇବାକୁ ନହେଲେ ଆପଣ କଣ ଭୋଜି ଜାଣିବେ ଖାଇବା।
ହଁ ନିଶ୍ଚୟ ନିଶ୍ଚୟ। ଆହୁରି କେତେ କଥା ଅଛି ସେସବୁ ବିଷୟରେ ସେଥିରେ କଣ ଅଛି ଆଉ ଆମରନାଁ କଣ
ହଁ ତାହା ବି ଠିକ୍ କଥା ହ-ଖାଲି-କାଲି ମୁଁ ଜଣଙ୍କୁ ଦେଖିଲେ ଛାଡ ସେ କାଲି କଥା ଗଲା ଆଉ।
କାଲି ଆପଣ କାହାକୁ ଦେଖିଲେ କାହାକୁ ଦେଖିଲେ ମତେ ଜଣାଉନାହାନ୍ତି ଟିକେ କାହାକୁ ଦେଖିଲେ ବୋଲି
ମୁଁ ଏକ ନୂତନ ମିତ୍ରଙ୍କୁ ଦେଖିଲି ସେ ମିତ୍ର ମତେ ଖାଇବା ପାଇଁ ଏକ ପ ପତ୍ରଟି ମାଗୁଥିଲେ କିନ୍ତୁ ଛାଡ଼ ସେ ପରବର୍ତ୍ତୀ ସମୟରେ ତାଙ୍କ ଘରକୁ ପଳେଇଲେ ତାଙ୍କ ପିତା ମାତା ଡାକିବାରୁ।
ଓହୋ ସେ ପେ- ସେ ମାନେ ଲୋକଙ୍କୁ କଣ ଆପଣ ଆଗରୁ ଜାଣିଥିଲେ କେବେ?
ଆଗରୁ ଜାଣିଥିଲେ ତ ମୁଁ ଆପଣଙ୍କୁ କହିଦେଇ ସାରନ୍ତିଣି ମୁଁ ଜାଣିିନଥିଲି ନୂଆ ବ୍ୟକ୍ତି ଥିଲେ ତା ମୋତେ ଦେଖୁଥିଲେ କିନ୍ତୁ ତାଙ୍କ ପିତାମାତା ଡାକିବାରୁ ସେ ପଳେଇଲେ କଣ ଆଉ କଣ କରିହେବ।
ଓହୋ ଯାହା ହଉ ଆପଣଙ୍କୁ କିଏ ଦେଖୁଚି ଏହା ଶୁଣି ମୋତେ କାହିଁକି ଆଶ୍ଚର୍ଯ୍ୟକର ମନେକର ତ ହେଲା। ତାପରେ ମଧ୍ୟ ଠିକ୍ ଅଛି, କେବେବି କେବେ ନା କେବେ ଆପଣ ଭାଗ୍ୟରେ ତ ସେ ସବୁ ହବାର ଥିଲା। ତେଣୁ ହେଇଗଲା ତା ଶୁଣି ଟିକେ ଖୁସି ଲାଗିଲା ଏବଂ ହାସ୍ୟ ଲାଗିଲା ମତେ।
ଆପଣ ମୋତେ ଚିଡ଼ଉଛନ୍ତି ବୋଧ ହୁଏ, ଆପଣ ମୋତେ ଭାବୁଛନ୍ତି ମୋର ସେମିତି କେବେ ହୋଇପାରିବ ନାହିଁ ହଉ ଠିକ୍ ଅଛି ଆପଣଙ୍କ ସମୟ ବି ଆସିବ।
ନା ନା ମୋ ସମୟ କଣ ଆସିବ ମୋ ସମୟ ତ ଆସିକରି ପଳେଇଲାଣି। ସେ ସବୁ କିଛି କଥା ନାହିଁ ଆଉ।
ହଁ ହଁ ତା ବି ଠିକ୍ ଅଛି, ଆଉ ମୋ ଜନ୍ମଦିନ ପାଇଁ ଆପଣ କଣ ଏକ ମୁଦି କିଣି ଥିଲେ ମୁଁ ଦେଖିଲି, ଆପଣ ମୋତେ ସେବେ କେବେ ଦେ କେବେ ସେ ମୁଦିଟି?
ସେ ମୁଦିଟି ମୁଁ ଫେରାଇ ଦେଲି କାରଣ ସେଇ ସବୁ ସେସବୁ ଆଉ କ୍ ମାନେ କଣ କହିଲେ କିଣିବା ଏବେ ଟିକେ ମନା କରାହେଇଛି ତ? କିଛିଟା କାରଣ ଯୋଗୁ ଆପଣ ଜାଣିଥିବେ। ତେଣୁ ମୁଁ ତାହା ଫେରାଇ ଦେଲି ଏବଂ ସେଥିରୁ ଯାହା ପଇସା ମିଳିଲା ସେଥିରେ ମୁଁ ଅଲଗା କିଛି କର୍ମ କରିଦେଲି।
ଆପଣ ବନ୍ଧୁ ହିସାବରେ ଜଣେ ବନ୍ଧୁକୁ କିଛି ପୁରସ୍କାର ଦେଉନାହାନ୍ତି, ଛାଡ଼ନ୍ତୁ ମୁ ଆଉ କଣ କହିବି ଆଉ। ଆପଣଙ୍କୁ?
ଆପଣ ମଧ୍ୟ ବନ୍ଧୁ ହୋଇ ଆପଣ ଯାଠାରୁ ଯଦି ବନ୍ଧୁ ଠାରୁ ଗୋଟେ ଆଶା ପା ଆଶା ର ଖିଛନ୍ତି ତେବେ ତାହା କଣ ଭଲ କଥା ଅଟେକି?
ହଁ ହଁ ତାହା ଭଲ କଥା ଅଟେ କିନ୍ତୁ ଆପଣ ବହୁତ ଖରାପ କାର୍ଯ୍ୟ କରୁଛନ୍ତି।
ମୁଁ ଆଉ ଫୁଣି ଖରାପ, ଆରେ ବାଃ। କି ଆପଣ କି ପ୍ରକାର ଆପଣ ଭଲ ମଜାଳିଆ ଲୋକ ଅଟନ୍ତି ଜଣେ ଜାଣିଲେ।
ହଁ ହଉ ଛାଡ଼ନ୍ତୁ, ଆପଣଙ୍କ ଘରେ ସବୁ ଖାଇକି ଶୋଇଲେଣି?
ନା ଘରେ ଖାଇକି ଶୋଇବ କଣ ଆମର ଦିପର ପ୍ରାୟ ବେଶୀ କେହି ଶୁଅନ୍ତି ନାହିଁ।
କିନ୍ତୁ ମୁଁ ତ କାଲି ଦେଖିଲି ଆପଣଙ୍କ ପିତାଶ୍ରୀ ଶୋଇଥିଲେ, କାଲି ନୁହେଁ ତ ପୂର୍ବ ତା ପୂର୍ବ ଦିନୁ ହୋଇଥାଇ ପାରେ।
ହଁ ତାହା ମୁଁ କହିଲି ନା ଆମର କେହି ବେଶୀ ମାନେ ଶୁଅନ୍ତି ନାହିଁ କୋଉ ଦିନେ ଅଧେ ଶୋଇପଡ଼ ନ୍ତି ଆପଣ ସେ ଦିନେ ଅଧେରେ ପଳେଇ ଆସିଥିଲେ ତେଣୁ ସେଥିପାଇଁ ଦେଖିଦେଲେ।
ହଁ ହଉ ଛାଡ଼ନ୍ତୁ କାଲି ଆପଣଙ୍କର ଆଉ ପିତାଶ୍ରୀ ମୋତେ ନେଇ ଘରେ ଛାଡ଼ିକି ଆପଣଙ୍କ ଘରେ କେତେବେଳେ ପହଞ୍ଚିଲେ?
ଆପଣଙ୍କୁ ଛାଡ଼ିକରି ସଙ୍ଗେ ସଙ୍ଗେ ହିଁ ଆସିଲେ ଭାରି କହିବାକୁ ଗଲେ ସେଇ ଦଶ ମିଣ୍ଟ୍। ଣ୍ଟି ସମୟ ମଧ୍ୟରେ ପଳେଇ ଆସିଲେ ଆଉ, କାହିଁ କଣ ହେଲା କି ଆପଣ କିଛି କହିଲ ନା କଣ?
ନାଇଁ ମୋତେ କିଛି କହିନାହାନ୍ତି, ମୋତେ ଆପଣଙ୍କ ବିଷୟରେ କହୁଥିଲେ ଯେ ଆପଣ ପାଠ କିଛି ପଢ଼ୁନାହାନ୍ତି।
ଓହୋ ମୁଁ ପାଠ ପଢ଼ୁନାହିଁ ଏହା ତ ସେ ସମ୍ପୂର୍ଣ୍ଣ ରୂପରେ ମିଥ୍ୟା କହିଛନ୍ତି ତେବେ ହଉ ସେ କଥା ଛାଡ଼, ଆପଣ ଖାଲି ସେଇ ସବୁରେ କଥା କହୁଛନ୍ତି ଆ ଆପଣଙ୍କ କଥା ମୁଁ ଆସିଲେ ବୁଝିପାରିବି, ତେବେ କାହାକୁ କଣ କହିବା?
ଆଉ କଣ କହିବା ଆଉ ତ କିଛି କୁହା କୁହି ନାହିଁ, ମୁଁ ମଧ୍ୟ ତ ଆପଣ ଜାଣିଥିବେ ମୋର ବି ଆଗକୁ କିଛି ଦିନ୍ ପରେ ଗ୍ରାମକୁ ଯିବାର ଅଛି, ତ ଆ ଆପଣଙ୍କ କାରଟିକୁ ଆପଣଙ୍କ ଘରୁ ଯାଇ ଆଜି ନେଇଆସିବି ତାପରେ ମୁଁ ଯିବି ଆଉ।
ନା ନା କହିବାକୁ ଗଲେ ମୁଁ କାର୍ ଟି ଦେଇପାରିବି ନାହିଁ ଏଥରକ କାରଣ ଆପଣ ଥରେ ଜାଣିଛନ୍ତି କି ସେଦିନ ଆରଥରକ ଆପଣ ନେଇକି ଯାହା ହିନସ୍ତା କରିଥିଲେ ଛାଡ଼ନ୍ତୁ ଛାଡ଼ନ୍ତୁ। ତେଣୁ ମୁଁ ଏଥରକ ସେ କାର୍ ଟିକୁ ଥରେ ମୁଁ ଭଡ଼ା ଲଗେଇ ଦେଇଛି ତ। ତେଣୁ ଯଦି ଆପଣ କହିବେ ମୁଁ ମୋର ସ୍କୁଟିଟିକୁ ଦେଇପାରିବି କିନ୍ତୁ ଆଉ କାର୍ ଟିକୁ ଆଉ ଦେଇପାରିବି ନାହିଁ।
ମୁଁ ସେଥିପାଇଁ କହିଲି ଆପଣ କିଛି ଜିନିଷ ସ୍ପନ୍ଧକୁ ଦେବାକୁ ପସନ୍ଦ କରନ୍ତି ନାହିଁ, ଛାଡ଼ ଆ ଆପଣ ତ ବନ୍ଧୁ ହେଇ ବନ୍ଧୁ ମାନୁନାହାଁନ୍ତି ମୁଁ ଆଉ କଣ କହିବି।
ଛାଡ଼ନ୍ତୁ ମୁଁ ବା କଣ କରିପାରିବି ମୁଁ ନିଜେ ଏତେ ସାରା ଖର୍ଚ୍ଚ କରିକି ମୋତେ ଯଦି କୋଉ ବନ୍ଧୁ ଯଦି ମୋର ଜିନିଷଟିକୁ ଠିକ୍ ଭାବରେ ଯତ୍ନ ନ ରଖୁଛି ତେବେ ମୁଁ ଆଉ କଣ କିଛି କରିପାରିବି କି ଆପଣ ନିଜେ ଭାବୁନାହାନ୍ତି ଆପଣ ମୋ ଜାଗାରେ ନିଜେ ଥରେ ରହିକି ଦେଖନ୍ତୁ। ତାପରେ ଆପଣ ନିଶ୍ଚୟ ଜାଣିପାରିବେ।
ଯେତେବେଳେ ଆପଣଙ୍କ କାର୍ ନଥିଲା ମୁଁ ଆପଣଙ୍କୁ ବହୁତ୍ ଥର କାର୍ ମୋର ଦେଇଚି କିନ୍ତୁ ତୁ ଆପଣ ଏବେ ମତେ ଦୋଉନାହାନ୍ତି ଗୋଟେ ଥର ଖରାପ୍ ହୋଇଥିବାରୁ
କଣ କହିଲେ ଆପଣ ମତେ କାର୍ ଦେଇଛନ୍ତି। ଆପଣଙ୍କର ସେଇକାର୍ ଟି ଏବେ କୁଆଡେ ଗଲାକି?
ସେଇ କାର୍ ଟି ତ ମୋର ଜଣେ ବନ୍ଧୁନେଇ ଖରାପ୍ କରୁଦେଲେ ସିଏ ବି ଆପ ଆପଣଙ୍କ ଭଳି ଜଣେ ଖରାପ୍ ବନ୍ଧୁ ମୋର।
ଆରେ ବା ତେବେ ତ ବହୁତି ହି ଭଲ ହେଇଚି ମୁଁ କହିବାକୁ ଯଦି ଯିବି।
ଆପଣ କଣ କହୁଛନ୍ତି ଅ ଛାଡନ୍ତୁ ମୁଁ ଏବେ ବର୍ତ୍ତମାନ ନୂତନ ଏକ ଗଛ ଆଣିଚି। ଆପଣ ଜାଣିବାକୁ ଚାହୁଁଛନ୍ତି କି ମୁଁ କେଉଁ ଗଛ ଆଣିଚି?
ନା ନା ମୁଁ ସେ ସବୁ ଜାଣିବାକୁ ଚାହୁଁନି କାରଣ ମୁଁ ଆପଣ ମତେ ବହୁତ୍ ସାର ତାହା ବିଷୟରେ ଜଣେଇ ସାରିଛନ୍ତି। ତେଣୁ ମୋର ଆଉ ଇଚ୍ଛା ନାହିଁ ସେ ସବୁ ଜାଣିବାକ ପାଇଁ।
ତାହେଲେ ଆପଣ ଆସନ୍ତୁ ମୁଁ ନୂତନ ଯାଗା କିଣିବାକୁ ଯାଉଚି ଆଜି ପାମ୍ପଡ ସମୟର? ଆପଣ ଆସନ୍ତୁ। ସେତେବେଳେ କଥା ହେବା ଏବଂ ମୁଁ ଯାଉଚି।
ଓହୋ ଆପଣ ନୂତନ ଜାଗା କିଣିବାକୁ ଯାଉଛନ୍ତି? କେଉଁ କେଉଁ ଠାରେ ଜାଗା କିଣିବେ କି? କୋଉ ଜାଗା ହେଟା?
ମୁଁ ଆପଣ ପାଞ୍ଚଟା ସମୟରେ କହୁଚି। ଆପଣ ଏବେ ରଖନ୍ତୁ ମୁଁ ଯାଇକି ଆପଣ ଆଉଥରେ କରୁଚି?
ଆଚ୍ଛା ହଉ ତେବେ କିଛି କଥା ନାହିଁ ମୁଁ ଯାଇ ପାଞ୍ଚଟାରେ ନିଶ୍ଚିନ୍ତ ଭାବରେ ପହଞ୍ଚିଯିବି। ଠିକ୍ ଅଛି।
ଠିକ୍ ଅଛି ଆଜ୍ଞା। ଫନ୍ଧୁ